ହ
ହଁ ବନ୍ଧୁ ନମସ୍କାର ନମସ୍କାର ଜୟ ଜଗନ୍ନାଥ ଶୁଭ ସକାଳ।
ସାର୍ ହଁ ଶୁଭ ସକାଳ କଣ କରୁଛନ୍ତି?
ଏଇଠି ଆମେ ବସିକି ଗପୁଛୁ ଆଉ ବର୍ଷା ତ ହଉଛି ଆଉ ଘରୁ ବାହାରି ଯିବନି ଘରୁ ବାହାରିକ ଯିବନି ଆଉ ଘରୁ ଘର ଭିତରେ ବସିିକ ଗପୁଛୁ ଆଉ
ହଉ ଭଲ ଭଲ ଆଉ ତମେ ସକାଳୁ କଣ ଖାଇଛ ଭାଇ?
ସକାଳୁ ଖାଇଛୁ ଇଟିଲି ବରା ଆଉ ତରକାରୀ ଆଉ
ଯାଇ ଥିଲି ବର ତକା ସକାଳୁ। ହଁ ସବୁବେଳେ ଇଟିଲି ବରା ତରକାରୀ ସକାଳୁ ଖାଉଛନ୍ତି ନା ଏମତି?
ନା ଏମିତି ମାନେ ଆଜି ଖାଇଦେଲୁ ଆଉ ସକାଳୁ ନହେଲେ ଚା ବିସ୍କୁଟ ଛତ
ହଁ ଆଉ ତମ ଭଉଣୀ କଣ କରୁଛନ୍ତି?
ଆମ ଭଉଣୀ ଅ ଏଇନା ବ୍ରହ୍ମପୁରରେ ଚାକିରି କରିଛନ୍ତି।
ଆମ ଭଉଣୀ କଣ ଆସୁ ଭୁଲିଗଲେ ମତେ କଣ ଫୋନ କରୁନାହାନ୍ତି ତାଙ୍କୁ ଟିକେ ଦେଖା ହେଲେ ଟିକେ କହିବେ? କ ତମ ସେ ଯେ ସାଙ୍ଗ ବ ନ୍ଧୁ ହେବେ ସେ ମତେ କଲ କରି ମୋ ସାଙ୍ଗେ କଥା ହଉଥିଲେ କଥା ତାଙ୍କୁ ତମେ ଭୁଲି ଯାଇଛ ତାଙ୍କୁ କଣ କଥା ଦେଇଥିଲ ଗୋଟେ କଣ ଆଚାର ଆଣିକି ଦବ ବୋଲି ଶୁଣନ୍ତୁ ଶୁଣନ୍ତୁ? ଗୋଟେ ହଁ ସନ୍ଧ୍ୟାବେଳେ ଆସିବେ ଯେ ମୁଁ କହିଦେବି କିନ୍ତୁ ତମେ ଟିକେ କହିଦବ କ ସେ ବନ୍ଧୁ କହିଥିଲ ଆ ଚାର ଆଣିବେ ବୋଲି ସେ ଆଚାର କଣ ମତେ ଦେଇଥାନ୍ତେ କାହିଁ ଦେଇନାହାନ୍ତି ତାଙ୍କୁ ଟିକେ ପଚାରିବେ।
ଆଜ୍ଞା ଆଜ୍ଞା ପଚାରି ପଚାରିବି ନିଶ୍ଚିତ ପଚାରିବି।
ଆଚ୍ଛା ଆଉ ତମେ କଣ ଗାଧୂଆଳ କଣ ଖାଇବା ପ୍ରସ୍ତୁତ? ବର୍ତ୍ତମାନ ମୁଁ ଏଇନା ସକାଳୁ ଉଠିଲି ଦାନ୍ତ ଘସିକି ଦା ତୁ ଆସିକି ବିସ୍କୁଟ୍ ପାଞ୍ଚ ଖଣ୍ଡ ଖାଇଲି ଖାଇକିରି ଏଇନା ଅ ଯଷ୍ଟ ଏଇନା ଅବିକା ଆସିକି ଖାଇଲି ପଖାଳ ଆଳୁ ଚକଡା। ଆ ଯୋଉ ବାରମଜା ଖାଇକି ଆସିଲି ବା ତମେ ଗାଧୁଆଳ ପାଇଁ କଣ ମାନେ ଖାଇବାକୁ
ଗାଧୁଆବେଳ ଆମର ଆଜି ତ ଶନିବାର ଆମିଷ ବାର ନୁହଁ ଆଜି ଭାତ
ହୁଁ।
ଆଜି ତ ଆମିଷ ବାର ନୁହ ଶନିବାର ଭା ଭାତ ଡାଲି ଭାତ ଡାଲି କଦଳୀଭଜା ଛୁଇ ଭଜା ହଉଛି ଆଉ ଖାଇବୁ ଆଉ
ଆଚ୍ଛା ତମେ ତ ଆଇଁଷ ତ ହଉନି ସାଧା ତମକୁ ଆଇଁଷ ତ ହଉନି ସାଧା ରୁଚିବ?
ଆଜ୍ଞା ସାଦା ରୁଚିବ ଆଉ କଣ କରିବା ଖାଇବାକୁ ପଡିବ ଆଉ
ଆଚ୍ଛା ହଉ ଭଲ ଭଲ ଆଉ ଆଉ
ଆଉ ଆପଣଙ୍କର କଣ ହବ ଗାଧୁଆବେଳେ?
ଆ ଆମର ଗାଧୁଆବେଳେ ହବ ଅରୁଆ ଅରୁଆ ଡାଲେମା ଖଟା ଆ ପୋଟଳ ବେସନ ହବ।
ଆଜ୍ଞା ଆଜ୍ଞା ଆଜ୍ଞା।
ହବ ବୋଲି ରଜ ତ ବୋହୁତ ଭଲରେ କଟିଲା, ରଜ ତ କ ସବୁ ସମିତିକ ପାଇଁ ରଜ ଭଲରେ କଟେ, ଆଉ କାହାର କଣ ହେଲା ଆମେ ତ ଆ ସେ ସବୁ ଖବର ଦେଇପାରି ନା ଆମର କିନ୍ତୁ ଭଲରେ କଟିଛି ଆଉ ତମର କଣ କେମିତି
ଆଜ୍ଞା।
ଆମର ତ ଭଲ କଟିଛି ଆମେ ଦୂତୀୟ ରଜ ଦିନ ଆମେ ସବୁ ବାର ଜଣ ଭାଇ ଭଉଣୀ ମାନେ କୁସୁମପୁର ସ୍ଥିତ ପାର୍କ ବୁଲିବାକୁ ଯାଇଥିଲୁ ଆଉ।
ଆଚ୍ଛା ତମେ ପାରକେ ବୁଲିଆ ଗଲ ମତେ ଟିକେ ଖବର ଦେଲନି ମୁଁ ଯାଇଥାନ୍ତିି ତମ ସାଙ୍ଗେ ବୁଲିବାକୁ ନା ନାଇଁ।
ଆଜ୍ଞା ମନ ପଇଲାନି ଆଉ ଆରଥର କୁଆଡେ ବୁଲିବାକୁ ଗଲେ ତମକୁ ନିଶ୍ଚିତ ଖବର ଦବୁ।
ଆଚ୍ଛା ଆ ଖବର ଦବ ଖାଲି ଏମିତି କହୁଛନ୍ତି ଖବର ଦଉନାହାନ୍ତି ଖାଲି ନିଜେ ଆସିକି ବୁଲିକି ପଳଉଚନ୍ତି ସାଙ୍ଗସାଥି ଧରିକିରି ସେଥରକ ଗଲେ ଏଥରକ ଗଲେ, ମତେ ନ ନବ ତମ ଆମର ଯୋଉ ଯାଉନ ମଟର ଜାନରେ ତାକୁ ଲିକ କରିଦେବି ଆଉ ଯାଇପାରିବନି ମତ
ଆଜ୍ଞା ଆଜ୍ଞା ନା ନିଶ୍ଚିତ ଏଥର କୁଆଡେ ବି ବୁଲିବାକୁ ଗଲେ ତମକୁ ନବା ଆଉ।
ହଁ ନବ, ଆଉ ତମର କଣ ଏବେ ଯୋଉ ଭଉଣୀ ବାହଘର ହେଲା କଣ କେମିତି ତାକୁ ସବୁ ମାନେ ଠିକ ଠାକରେ ସବୁ ତୁଲେଇଲ ନା
ହଁ ସବୁ ଠିକଠାକ୍ ସବୁ, ନା ଆମର ତ ସବୁ ଏଇନା ଭଉଣୀ ବାହାଗର ହେଲା ବହୁତ ଠିକ ଠା ରେ ହେଲା କିଛି ତ ମାନେ ପରିଶାନି ହେଲାନି ସେଇଥିପାଇଁକା ଆଉ।
ହଁ ବହୁତ ଭଲ ବହୁତ ଭଲ, ଆଉ ତମ ଦେହ ଭଲ ଅଛି ନା?
ହଁ ଏ ଦିହ ତ ମୋର ଭଲ ଅଛି ପ୍ରାୟତଃ ମୋ ଜେଜଙ୍କ ଦିଅ ଟିକେ ଖରାପ ଅଛି ଏଇ ଯୋଉ ବର୍ଷା ହେଲା ପାଗଟା ଚେଞ୍ଜ ହେଇଗଲା ସେଇ ତାଙ୍କୁ ଟିକେ ଥଣ୍ଡା ଜର ହେଇଯାଇଛି ଆଉ।
ଆଚ୍ଛା ଜେଜକୁ ଟିକେ ଡକ୍ତରଖାନା ନଉନାହାନ୍ତି ଦେଖଇ ଆଣିବେ। କଣ କେମିତି ଭଲ ହୁଅନ୍ତା ଟିକେ ହେଲା ଆଉ ଟିକେ ଔଷଧ ନେଇ ଆସନ୍ତେ ତାଙ୍କ ପାଇଁ।
ଆଜ୍ଞା ଦେଖେଇକି ଔଷଧ ନେଇକି ଆଇଛୁ ଆଉ।
ଆଚ୍ଛା ନେଇକି ଆସିଛନ୍ତି କେତେ ଟଙ୍କାର ଔଷଧ ନେଇକି ଆସିଲେ?
ଆଜ୍ଞା ମାଗେଣା ଔଷଧ ଯୋଉ ବାସୁଦେବପୁର ମେଡିକାଲ ଜାଣିଥିବେ ଆପଣ।
ହଁ ହଁ ହଁ ମାଗଣା ମାଗଣା ଔଷଧ ସେ ତାଙ୍କୁ ନେଇକି ଆସଛନ୍ତି। ନୁହଁ ହ ଭଲ ଭଲ। ଆଉ ଆଉ ତମର ସାନ ଭାଇ କଣ ସେ ଆସିନାହାନ୍ତି କଣ ଅସୁବିଧା ହେଲା ଆସିବାକୁ? ଆପଣ ସେଠି ପଢାପଢି କରିୁଛନ୍ତି କ ରହିଗଲେ ତାଙ୍କୁ ସାଙ୍ଗରେ ନେଇକି ଆସିଲେନି।
ନା ତା ତାର ଏଠି ଆସିବାକୁ ଆଉ ଜମା ଇଚ୍ଛା ନାହିଁ।
ଆଚ୍ଛା କଁ ପାଇଁ ଇଚ୍ଛା ନାହିଁ ଏମତି।
ତାଙ୍କର ସେଇଠି ଖାଲି ପଢିବେ ତା ଗାଁ ଭଲ ଲାଗେ ନା ତାକୁ।
ଲାଗେନି?
ନା ନା। ଆଉ ବନ୍ଧୁ ଖେଳ ଫେଳ ହଉଛି ତମ ଗାଁ ରେ?
ହଁ ହଁ ଖେଳ ହୁଏ, ଏଇ ଯୋଉ ଆମର ଏଇ ପାଞ୍ଚ ଛଅ ଦିନ ହବ ଯୋଉ ବର୍ଷା ବର୍ଷା ପବନ ଯୋଉ ହଉଛି, ଆଉ ଖେଳ ଏଇ ବର୍ଷାରେ କେମିତି କଣ ଖେଳିବା କହୁନାହାନ୍ତି ଭାଇ।
ଆ ବର୍ଷା ବର୍ଷାରେ ତ ଖେଳି ହବନି ନିଶ୍ଚିତ।
ହଁ ହଁ କୁହନ୍ତୁ ହଁ ହଁ ଶୁଭୁଚି ଆଉ ମ ତମେ ଫୁର ଟୁବଲ ଖେଳ ଫୁଟୁବଲ?
ନା ଫୁଟବଲ ଆମକୁ ଭଲ ଲାଗେନା ଆମେ ଖାଲି କ୍ରିକେଟ୍ ଖେଳୁବୁ।
ନା ଫୁଟବଲ ଖେ ନାଇ ଫୁଟବଲ ଭଲ ଲାଏ ଫୁଟବଲ ବଢିଆ ଲାଗେନା ବର୍ଷାରେ ଖେଳିବାକୁ। ସେ କାଦୁଅ ଯୋଉ କାଦୁଅ ହୋଉଥୁବ ଗୋଡ଼ ଖସୁଥବ ହଁ ଧୌଡିକିରି ଧୌଡିକି ଯାଇଁ ଫୁଟବଲଟାକୁ ଗୋଇଇଠାଟା ମାରି ଦୋଉଥବ କା
ଆଜ୍ଞା ଭଲ ଲାଗେ ଦେ
ହୋଉଛି।
ହଁ ଦେଖିଚି ଖେଳା ଖେଳ ଦେଖିବାକୁ ଭଲ ଲାଗେ ଫୁଟବଲ କିନ୍ତୁ ଖେଳିବାକୁ ଭଲ ଲାଗେ ନା ଆଉ।
ହଁ ଆଛା ଆଛା ଆଉ ତମେ କେବେ ହଁ ମତେ ଫୁଟବଲ ଭଲ ଲାଗେ ମୁଁ ଫୁଟବଲ ଖେଳିକି ମୋ ଗୋଡକୁ ଟିକେ ମୁଁ ତାକ ଜ ଜଖମ କରିଦେଇଥିଲି ର ଛୁଆବେଳେ ଖେଳୁଥିଲି ଜଖମ କରିଦେଇକିରି ମୋ ନନା ମତେ ଆସିକିରି ଟେକିକି ନେଲା କହିଲେ ତୋ ଗୋଡ ଭାଙ୍ଗି ଚି ମାମୁଁଘର ମାମୁଁ ଏଇନା ଶୁଣଲେ ପାଟି କରିବ। ତୁ ତୋ ଗୋଟେ କଣ ମୋଡିଗଲେ ମୁଁ ଆଉ ଚାଲି ପାଇଲିନି ମତେ ଟେକିକି ନେଇକି ଜଣଙ୍କ ଘରେ ବସେଇଲେ ଘରେ ବସିକି ସଞ୍ଜବେଳେ ଆଇଁଲି ସେଠି ସେକ ଫେକ ଦେଲେ ତାପରେ ଘରେ ପାଟି ଶୁଣଲି ହୁଁ ଆଉ ତାପରେ ତା ହଁ ସେତେବେଳେ ମାମୁଁ ଘରେ ରହୁଥିଲି ବାପା ସିନା ଜାଣିଲେ ପାଟି କରିବେ ମୁଁ ପା ମାମୁଁଘରେ ରହୁ ଥୁଲି ମାମୁ ପାଟି କଲେ ବୁଝିଲେ ସେଠି ହଁ ସେତେବେଳେ ମାମୁ ପାଟି କଲେ ଆଉ କହିଲେ କଣ ମ ତୁ ତୋର ସ କାହା କଥା ମାନୁନୁ କିଛି ନାଇଁ ତୋ ମନ ମୁ ଖି କାମ ମୁଁ କହିଲି ମୁଁ ଖେଳୁଥିଲି ଆଉ ଗୋଡଟା ମୋଡି ହେଇଗଲା ଆଉ ମୁଁ କଣ କରିବି ଏଇଆ ପାଟି ଶୁଣଲି ଆଉ କଣ କହିବି ଆଉ ମୁଁ ରହିଗଲି ଚୁପ କି ରହିଗଲି ଟିକେ କହି ହବ ମାମୁଁ ପା। ସିଳ ହୋଉ ବରାଟେ ଖେଳୁ ନା ତାପରେ ଛାଡିଦେଲେଣି କଣ କରିବା ଏକୁଟିଆ ଲୋକ। ଶୁଣନ୍ତୁ ବନ୍ଧୁ ଏକୁଟିଆ ଲୋକ ସବୁ କାମ ତୁଲିବାକୁ ପଡୁଚି ଗାଈଗୋରୁ ହଁ ଆଉ ଛେଳି ଛେଳି ଆଉ ଏଇନା ଏକୁଟିଆ ମଣିଷ ମୁଁ ତାଙ୍କୁ ସବୁ ଜଗା ରଖା କରୁଚି। ତାଙ୍କୁ ଆଣିକି ଡା ମାନେ ପତ୍ର ଡାଳ ଦେ। ଆଉ ଗାଈକି ସବୁ କଣ କୁଣ୍ଡା କୁଳି ସବୁ ଦେଇ ଏସବୁ ହୋଉଚି କାମ କରୁଚୁ ଆଉ କଣ କରିବି। ଆଉ ଘରେ ପାଟି କରୁଚନ୍ତି କୋହୁଚନ୍ତି କିଛି କରୁନୁ ଖାଲି ବୁଲୁଚୁ ବୁଲୁଚୁ କାମ ସିନା କଲେ ଯାହା ହୁଅନ୍ତା ମୁଁ ବାଧ୍ୟରେ କଣ କରିବି? ସେ ଚିଡି ଚିଡି ମାଇଲେ ବି ତାଙ୍କ କଥା ଶୁଣିକିରି ଏ କାମ କରୁଚି ଆଉ ତମେ କଣ? ଗାଇଗୋରୁ ତମର ଅଛି ନା ନାଇଁ?
ନା ଗାଈ ଗୋରୁ ତ ଆମର ଏତେ ନାଇଁ ଖାଲି ଦିଇଟା ଗାଈ ରଖିଛନ୍ତି ଆଉ ମୋ ଜେଜକୁ ଗାଈ ଗୋରୁ ଅ ଭଲ ଲାଗେନା ସେଇଥି ପାଇଁକା ସେ ଘରେ ଗାଈ ଗୋରୁ ର
ଆଉ ତମ ଜେଜକୁ କୋହୁନ ଛେଳି ରଖନ୍ତୁ କୁଁ ଦଶଟା କୋଡିଏ ଟା ଖଣ୍ଡେ ଉଁ
କିଛି ତାଙ୍କୁ ମାନେ ଏ ପଶୁଠୁ ବୋହୁତ ନଫରତ ତାଙ୍କୁ ଭଲ ଲାଗେନା ଘୁଣା ଆସେ ତାଙ୍କୁ।
ନା ଆରୁ ମୋ ମୋ ବନ୍ଧୁ କିଏ କହିଚନ୍ତି କହିଲେ। ତୋ ହଉ ତମ ଭୋଉଣୀକି ଟିକେ କହିବେ କହିବ ତମ ହଁ ତ ଭୋଉଣୀକି କହିବ ତମ ବନ୍ଧୁ କିଏ ଗୋଟେ କହିଚନ୍ତି ଆଉ ତମେ ରଖ କୁକୁଡା କିଛି ରଖ। କ ତମେ ଆଗେ ଜୋରରେ କୁକୁଡ଼ା ସେ ତମ ଭୋଉଣୀ ଖାଆନ୍ତି ଜାଣଚ ନା ଜାଣନ ହାଲୋ
ଜାଣିଥିଲେ ଏଇନା ପା ଛାଡିଦେଇଛନ୍ତି ପା।
ନାଇଁ ସେ ଛାଡି ଦେଇଚ କୁକୁଡ଼ା ହେତବେଳେ ପୋଡିକିରି ଖାଇ ଦେଇଚନ୍ତି ତମେ ଜାଣଚ ତାଙ୍କୁ ପଚାରିବ। ଭଉଣୀ ତୁମେ କୁକୁଡ଼ା ପୋଡିକିରି ଖାଇଛ? ଜାଣିଲ ହାଲୋ, କୁକୁଡା ପୋଡିକିରି ଖାଇଥାନ୍ତି। ଆଉ ସେତେବେଳେ ଏଇନା ସିନା ଛାଡି ଦେଇଛନ୍ତି ହେଲା, ତାଙ୍କୁ ପଚାରିବ ତମେ କଣ ଏସବୁ କଣ? ସାରିଲ ତମ ଟିକେ ପଚାରିବ ସହିତ ବୁଝିଲେ ତମେ ଟିକେ ତାଙ୍କଠୁ ଭଲ ଶିକ୍ଷିତ ଶିକ୍ଷା ମାନେ ଗ୍ରହଣ କରିବ ତମେ ଏବେ ଖାଉଛ?
ହଁ ଆମେ ଏଇନା ଖାଉଛୁ ଆଉ।
କାଇଁ ତମେ ଖାଉଛ ଟିକେ ଛାଡିଦଲେଲ ହୁଅନ୍ତା ତମେ ଖାଇ ବଡି ଦେହ ବହୁତ ଟିକେ ଖରାପ ରହୁଛି ଏବେ ସବୁ ଯଉ ଆମର କମ ଦିନରେ କୁକୁଡାକୁ ସବୁ ତାଙ୍କୁ ଦେଇକରି ମାନେ ଔଷଧ ଦେଇକରି ଜଲଦି କେମିତି ସେ ବଡ ହବ ଆଉ ହେଲେ ଆମେ ଅଧିକା ମାନେ ବିକ୍ରି ହବ ଓଜନ ହବ କିଣ ଆମେ ତାକୁ ବିକିଲେ ବେଶି ପଇସା ଲାଭ କରିବା ଆଉ ସେଥିପାଇଁ ମୁଁ କହୁ ତମେ ତାକୁ ଟିଏ ଖାଇବା ଟିକେ କମେଇ ଦେେଲେ ଭଲ ହୁଅନ୍ତା ଟୋଟାଲି ଛାଡିଦେଲେ ବି ଭଲ ହୁନ୍ତା ନା କଣ କହୁଛନ୍ତି?
ଆଜ୍ଞା ନିଶ୍ଚିତ ନିଶ୍ଚିତ ତମ କଥା କଥା ମତେ ଶୁଣିକି ବହୁତ ଭଲ ଲାଗିଲା ତା ଦେହରୁ ମତେ ବହୁତ ଶିଖିବାକୁ ମିଳିଲା ମୁଁ ଚେ ଚେଷ୍ଟା କରିବି ମାନେ ଏକାଥରେ ତ ଛାଡି ହବନି ତମେ ସେ କଥା ଜାଣିଥବ?
ହଁ ହଁ।
ଅଳ୍ ଅଳ୍ କରିକି ଛାଡିବା କିନ୍ତୁ ନିଶ୍ଚିତ ନିଶ୍ଚିତ ଛାଡିବା ନିଶ୍ଚିତ।
ହଁ ତମେ ଚେଷ୍ଟା କର ଟିକେ ଛାଡିବାକୁ ଚେଷ୍ଟା କର। ଜାଣିଲ ଆମ ଆମର ତ ମାନେ କୁହନ୍ତିନି ସବୁ କିଛି ଆମ ପାଖରେ ଅଛି ଭଲ ଭଲ ଜିନିଷ ଖାଇବାକୁ ତାକୁ କାଇହିଁ ଖାଇବା କହୁନ ସେ କଣ ଆମ ପାଇଁ ବନା ହେଇଛି ଖାଇବା ପାଇଁ କହୁନାହାନ୍ତି?
ନା ନା ନା ନା ନା ନା ନା ଭୁଲ ଠିକ ଠିକ ପୁରା ଠିକ କଥା।
ହଁ ତମେ କେତେବେଳେ ଆମର ମାନେ ବସିଲା ବେଳେ କି ଶୋଇଲା ବେଳେ ଭାବିବ ନାହିଁ ଆମ ବନ୍ଧୁ ଜଣେ କହୁଥିଲେ ଆ ବିଷୟରେ କେବେ ଟିକେ ଭାବିବା ସମୟ କେବେ ଅଳ୍ପ ହ ଉପା ବା ଟିକେ ଭାବ। ଭୁଲ କୋଉଟା ଆମେ ଠିକ କୋଟା ଭୁଲ କଉଟା ଜାଣିଲ ସେମତି ଯଦି ତମକୁ ଭଲ ଲାଗିଲା ମୋ କଥା କଥା ଟିକେ ରଖିବେ ନହେଲେହି ଆଉ କଣ?
ନା ନା ନା ବଡ ଗୋଟା ବଡ ଭାଇ ମତେ କହିଲେ ମୁଁ ସେ କଥାକୁ ମାନେ ରଖିବେ ନା ଆଉ।
ଆଉ ଏବେ କୁଆଡେ ଗୋଟେ ଯିବା ଯିବି ପାଇଁ ପ୍ରୋଗ୍ରାମ ବର୍ଷାାରେ ରଖିଛନ୍ତି ନା ସେମିତି କିଛି ନାଇଁ କୁଆଡେ ଯିବ ନା?
ହଁ ନା ସବୁ ଭାଇ ମାନେ କହିଥିଲେ ଗାଧେଇକି ଯିବେ ନଈକି କିନ୍ତୁ ଭର୍ଷା ହଉଛି କଣ କରିବା ଆଉ।
ଆ ବର୍ଷାାରେ ନଈରେ ଗାଧେଇବା ଯୋଉ ମଜା ତମେ ବନ୍ଧୁ ଯୋଉ ଭୁଲ କରଛ ଆଉ ବର୍ଷାରେ ଯୋଉ ଗାଧୋଇଆ ନଈରେ ମଜା ତା ମାନେ ନୁହେଁ ଯେ ବୁଡିକିରି ଗାଧେଇବ। ଏଇନା ଯାନ୍ତୁ ସେ ବର୍ଷା ଭିଜିକିରି ଗାଧେଇବା ଯୋଉ ମଜା ମାନେ ଯୋଉ କ ମୁୂଆ ଗାଧେଇକି ସକାଳୁ ଆଇିଲି ଏତେ ଖୁସି ଲାଗିଲା କୁହନା ମନ ଆନନ୍ଦ ପରା
ନଈ ର ପାଣି ମାତ୍ରା ବଢି ଯାଇଛି ନଈରେ ପାଣି ମାତ୍ରା ବଢି ଯାଇଛି ଆମକୁ ପହଁରିବା ଆସେନା ତ ସେଇଥିପାଇଁକା।
ଆଚ୍ଛା ତମେ ଯଦି ପହଁରା ଯଦି ନ ଆସେ ତମେ ଟିକେ କରେ ଗାଧେଇକିରି ପଳେଇ ଆସିବ ଆଉ କଣ। ତମେ କଣ କରରେ ଗାଧେଇ ଆସିପାରିବନି।
ଆସିପାରିବ କାହିଁ ନା ଆସିପାରିବ ଆସିପାରିବୁ।
ହଁ। କ କାଧ ଆସ ବେଶୁୁ ହଁ ମୁଁ ସକାଳୁ ମୁଁ ସକାଳୁ ଗାଧେଇ ସାରିଲି ତମେ ବନ୍ଧୁ ଶୁଣ ତମେ ବେଶୀ ଭିତରକୁ ଯିବନି ବୁଝିଲ?
ଆଜ୍ଞା ଆଜ୍ଞା।
ବେଶୀ ଭିତରକୁ ଯିବନି ସେ ତ କମ ପାଣି ରେ ଗାଧେଇକିରି ତମେ ପଳେଇ ଆସିବ। କାଇଁ କହିଲ ବେଶୀ ଭିତରୁ ଗଲେ ବାପା ମା ମାନେ ଚିନ୍ତା କରିବେ। କୁଆଡେ ଗଲେନଣି ଆମ ପୁଅ ଏତେ ସମୟ ହେଲାଣି ଗାଧୋଇଲେଣି। ତାପରେ ବୁଡ଼ିଲେ ଥଣ୍ଡା ଫଣ୍ଡା ତମକୁ ଧରିବ ବୁଝୁଛନ୍ତି ନା ହ୍ୟାଲୋ? ଆଉ ଏଇଆ କଥା, ତମକୁ ଯା, ମୁଁ ତ ମୋର ବନ୍ଧୁ ଟାଇମ ହେଇଗଲାଣି, ଆମ ଘରେ ଫୋନ କଲେଣି, ମୁଁ ଯାଉଚି ଦେଖିବି କଣ, ଖାଇବା କଣ ଭଲ ମନ୍ଦ। ଆଉ ମୁଁ ତମକୁ ଫାଙ୍କାଲେ, ତମକୁ କଲ୍ କରିବି ଆଉ। ହଁ ହଁ ରହୁଚି, ହଁ ରୁହନ୍ତୁ, ମୁଁ କାଟୁଛି।